ହାଲୋ ହଁ।
କଣ କରୁଚ?
ଏଇ ଶୋଇକି ଉଠିକି ବସିଛି ଆଉ।
ଶୋଇକି ଉଠିକି ବସିଛ?
ହଁ ହଁ ବର୍ଷା ବା ହେଇଛି କାଲିଠୁ। କାଲି ରାତିରେ କାଲି ରାତି ଦିଟା ରୁ ପୁରା ବର୍ଷା। ତା ହେଇଛି ଆଉ ଲାଇନ ନାହିଁ ଆ ଏପର୍ଯ୍ୟନ୍ତ। ନାଇଁ ଏବେ ଖାଲି ଯିବା ଆସିବା ଯିବା ଆସିବା ଏମତି କରୁଛି।
ହୁଁ ହୁଁ।
ଆସିବ ଆଉ।
ଓହୋ ଥଣ୍ଡା ଲାଗୁଥିବ ଅବିକା।
ହଁ ଯୋଉ ଦି ଦିନ ଯେମିତି ଗରମ ହଉଥିଲା ଟିକେ ଭଲ ଲାଗୁଛି ଥଣ୍ଡା ଲାଗୁଛି। ମୋ ମା କାକେରା କରିଥିଲା ଆମେ ଖାଉଛୁ।
ଓହୋ କାକେରା କଣ ପାଇଁ ହେଇଥିଲା କି?
ସେମତି ହଁ ମୋ ବଡ଼ ମା କହିଲା କରିବା ଆମ୍ କହିଲୁ ହଁ କରୁନୁ।
ହୁଁ ହୁଁ ଏମିତି କା ଓହୋ ଓହୋ ଖୁସିରେ କାକେରା ବନେଇକି ଖାଉଛ ଆଉ ନାଇଁ।
ହୁଁ ହୁ। କାକେରା ସେକା ପୁରି।
ଓହୋ ମୁଁ ଯାଇଥିଲି ଅଭିକା ଇଟା କାମ କରିବାକୁ ବୁଝିଲେ କି ଇଟା ବୋହୁଛି ଗୋଟେ ଇଟା ଆମ ନା ଆମ ଘର ପାଖରେ ଗୋଟେ ନୂଆ ଖୋଲିଛି ଇଟା ତିଆରି ହଉଛି ସେଠି ବୁଝିଲେ କି ସେଠି କାମ କରୁଛି। ଦଶ ପନ୍ଦର ହଜାର ଟଙ୍କା ସେ ମତେ ଦଉଛି। ଆଉ ମୁଁ ସେଠାରେ ଇଟା ତିଆରି କରୁଛି। ସିମେଣ୍ଟ ଇଟା ବୁଝିଲେକି ତାରେ ବାଲି ସିମେଣ୍ଟ ବଜିରି ଗୋଳେଇ ଦଉଛି ତାର ଛା ଞ୍ଚ ଅଛି ବୁଝିଲେନା
ହଁ ଛାଞ୍ଚ ଅଛି ତାପରେ ଇଟା ହେଇ ଯାଉଛି।
ହଁ ଇଟା ତିଆରି କରୁଛି। ତାକୁ ଖରାରେ ସେଖୁଛି ଏବେ ଟିକେ ବର୍ଷା ଦିନ ତ ଘର ଭିତରେ ଗୋଟେ ଘର ଭିତରେ ଆମେ ତାକୁ ବନେଇକି ରଖୁଛୁ ହଉ ଏମିତି ସବୁ ଚାଲିଛି।
ମାସକୁ କୋଡିଏ ପନ୍ଦର ହଜାର ଟଙ୍କା ହେଇଯାଉଛି ଆଉ।
ହଁ। ଆଉ ଆଠ ଘଣ୍ଟା କାମ କରାଉଛନ୍ତି ଦୁଇ ଓଳି ଖାଇବା ବୁଝିଲେ କି
ଓହୋ।
ଉହୁଁ।
ଖାଇବାକୁ ଦଉଛନ୍ତି ଆଉ ଦି ଓଳି ଆଉ। ସକାଳ ଖରାବେଳେ ନା କଣ?
ହଁ। ସକାଳୁ ଯାଉଛି ସକାଳୁ ଭୋର ଛଅଟାରୁ ଯାଉଛି ଆଠଟାରେ ଆସୁଛି ଆଉ। ହଁ।
ରାତି ଆଠଟାରେ?
ଆଜ୍ଞା।
ଓହୋ।
ଏମିତି କାମ କରୁଛି ଆଉ। ହଁ ହଁ ଭାରି କଷ୍ଟ ପ୍ରବଳ ପରିଶ୍ରମ ପଡ଼ୁଛି ଝାଳ ବୋହୁଛି ବୁଝିଲେ କି
ପରିଶ୍ରମ କଲେ ତା ଫଳ ବି ତ ପାଉଛ ନା ଆଉ କୌଣସି କାମ ପରିଶ୍ରମ ନ କଲେ କେମିତି ଫଳ ମିଳିବ।
ଆଜ୍ଞା ପରିଶ୍ରମ ତ କରିବାକୁ ପଡୁଚି। ଆଜ୍ଞା। ପରିଶ୍ରମ ତ କରିବାକୁ ପଡ଼ିବ ନା ନ କଲେ କେମିତି ହବ। ପରିଶ୍ରମ ନକଲେ କିଛି ହେବନି। ହୁଁ ଲଗାଅ ବା ବାପା ଅଛନ୍ତି ବୋଉ ଅଛନ୍ତି ଭାଇ ସାନ ଭାଇ ପାଠ ପଢୁଛନ୍ତି ତେଣୁ ତାଙ୍କଠୁ ବି ଖାଇବା ପିଇବା ପୋଷାକ ପତ୍ର ପାଇଁ
ପୋଷାକ ପତ୍ର ହେଲା ଅସୁବିଧା ହେଲା ସୁବିଧାରେ ହେଲା ଆଜି ଦର କାର ପଡିଲା ତମେ ବଡ ପୁଅ ଅଛ ଦବନା ଆଉ।
ହଉ। ହଁ ଏମତି ସବୁ ଆଉ କାମ ତ କରିବାକୁ ପଡିବ ଯେହେତୁ ବୟସ ହେଲାଣି ବଡ ହେଲୁଣି। ତ କେତେଦିନ ଆଉ ହେଇପାରିବ ହଁ ତେଣୁ କରି ଆଉ ଟିକେ ସାହାଯ୍ୟ ତ କରିବାକୁ ପଡିବ ଘର ଲୋକଙ୍କୁ ସମସ୍ତଙ୍କୁ ବୁଝେଇହବ। ନାଇଁ ଘର ର ପରିସ୍ଥିତି ଏଇନା ଟିକେ ଭଲ ନହିଁ। ଟିକି ସୁଧୁରିଲେ ସେ ବିଷୟ ରେ ଚିନ୍ତା କରିବା ଅବିକା କିଛି। ଉଦ୍ଦେଶ୍ୟ ସେମିତି ନାହିଁ ବୁଝିଲେ କି।
ହୁଁ ହୁଁ।
ଆଜ୍ଞା।
ହଁ ସୁବିଧା ଟିକେ ସବୁ। ସୁବିଧା ହଉ ତାପରେ ଏକଥା ଭାବିବେ ଆଉ ଆଉ ହାତରେ ଦି ପଇସା ରହିଲେ। ସିନା ଏକଥା ଭାବିବେ।
ହଁ ହଁ। ପଇସା ପତ୍ର ହେଲେ ତ ସେ କଥା ହଁ। ହୁଁ ଠିକ କ ଆଉ ଆପଣ ଯୋଉ କହୁଥିଲେ ଆପଣ ସାର୍ଟିଫିକେଟ୍ ଆଣିବା ପାଇଁ କଲେଜକୁ ଗଲେଣି।
ନା ଆଜି ତ ଏଇ ବର୍ଷା ହେଲା ଆଉ କେମିତି କଣ ଆଣିବୁ।
ହୁଁ ହଁ କୁହନ୍ତୁ।
ଏବେ ଯାଇନୁ ଦେଖିବା କୋଉହଦିନ ଯିବୁ ଆଉ ସୁୁବିଧା ହେଲେ।
ନାଇଁ ସୁବିଧା ହେଲେ ଯିବେ ଆଉ ସେ ତ ସାଟେ ଯୋଉ ମାର୍କସିଟ୍ ଯୋଉ ଦେବେ। ତ ସେଇଟା ଆ ନିହାତି ଆବଶ୍ୟକ ଆପଣଙ୍କ ଭବିଷ୍ୟତ ପାଇଁ ଆପଣ କୌଣସି ଚା
ଉଁ ନାଇଁ ନାଇଁ ଆଣିବାକୁ ତ ପଡିବ ମୋର ଜଣେ ସାଙ୍ଗ ସେ କହୁଥିଲା ମୁଁ ତାକୁ କହିଦେଇଥିଲି ଯେ। ହଁ ଯିବା। ଆମର ତ ଏମିତି ଅସୁବିଧା ବର୍ଷା ହେଲା ଆମେ ଯାଇପାଇଲୁନୁ ସେ କଇଲା ଆଉ। କଣ କରିବା ମୁଁ କଇଲୀ ଆଉ ଯିବା ଆଉ। ସିଏ ବି ତାର କହୁଥିଲା କି ମୋର ବାହାଘର ଅଛି ମୁଁ ଏକତା ବି ରହିବିନି ପଳେଇବି ‌। ଆଉ କଣ ତାର କର ବର୍ଷା ହଉଛି ସିଏ ବି ଯାଇପାରେ ନ ଯାଇପାରେ। ନହେଲେ ଆମେ ମିଶିକି ସମସ୍ତେ ଆଉ ଯିବୁ ଆମ ସାଙ୍ଗମାନେ।
ହୁଁ ହୁଁ ନିଶ୍ଚିନ୍ତ ଆପଣ। ଆପଣ ସାଙ୍ଗ ଆଉ ଗଲେ ଆପଣ ଆମକୁ ମଧ୍ୟ ଟିକେ କହିବେ ଆମେ ଟିକେ ବି ମଧ୍ୟ ଯାଇ ଆମେ ବି ଆଣିବୁ। ତ ଆମେ ସାଙ୍ଗ ହେଇ ସମସ୍ତେ ଯିବା। ହୁଁ ମେ
କେତେ ପିଲା ମଧ୍ୟ ନେଇ ଆସି ସାଇଲେଣି ଆମ ବିଭାଗରୁ। ଜଣେ ଦି ଜଣେ ବୋଧେ ଆଣିଛନ୍ତି ନା କଁ।
ହଁ ଆମ ବିଭାଗରୁ ଜଣେ ବି ଆଣିଛନ୍ତି। ଆଉ ସେ କିଛି ଫଟୋ ଛାଡ଼ିଥିଲେ ଆମେ ଦେଖିଥିଲୁ ସେ ତ। ତାଙ୍କର ଅଲଗା ବୁଲନ୍ତି ତାଙ୍କର ଅଲଗା ସାଙ୍ଗସାଥି। କଲେଜ ସମୟରେ ସେ ଆମ ସାଙ୍ଗରେ ଏତେ ମିଶିବା ପାଇଁ ଭଲ ପାଆନ୍ତିନି। ତେଣୁକରି ସେ ତାଙ୍କର ଅଲଗା ତାଙ୍କର।
ନା ମୋର ଜଣା ଶୁଣା ମୋ ବିଭାଗରୁ ସେ ଆଣିଥିଲେ ସେ କିନ୍ତୁ ମତେ ଆସିବା। ପୂର୍ବରୁ କହିଥିଲେ କହିଥିଲେ କି ନାଇଁ ମୋର ଏମିତି କାମ ଅଛି ମୁଁ ମୋ। ଛୋଟ ଭାଇ ଭଉଣୀଙ୍କୁ ଦେଖ ଦେଖା କରିବି ମୋ ସହିତ ଯେ ରହୁଥିଲେ ସେଥିପାଇଁ ଆଉ ଏମିତି ଖରା ବି ହଉଛି। ସେତେବେଳେ ଖରା ବି ହଉଥିଲା ଖରା ହଉଛି ତମମାନେ ଯିବ। ମୁଁ କିନ୍ତୁ ଯିବି ମୋର ଏଇ କାମ ରହୁଛି ଆଉ। ଆଉ ଏମିତିରେ ମୁଁ ବି ଘରେ ରହୁଛି ଆଗରୁ ହଁ ଛାତ୍ରୀ ନିବାସ ରେ ରହୁଥିଲି କିଛି ନାହିଁ ମୁଁ ଘରେ ରହୁ ଛି ଘରୁ ଯିବା ଆସିବା କରିବି ସେଇଥିପାଇଁ ମୋର ଆଉ ଜଣେ ସାଙ୍ଗ। ମତେ କହିଲା ମୁଁ କହିଲି ହଉ ତୋର ବି ଅସୁବିଧା ଯେହେତୁ ରହୁଛି ତୁ ଦୂର ଯିବା ଆସିବା କରୁଛୁ। ତୁ ଯା ଆଉ ଆଉ ଆମେତ ଯାଉ। ଘରେ ପା।
ଓ ହୋ। ହଁ ତାଙ୍କ ସାଙ୍ଗ ସେ ସାଙ୍ଗ ସବୁ ଯାଇଥିବେ ସେ ତାଙ୍କରି ସାଙ୍ଗରେ ଯାଇଥିବ। ଯଦି ସେ ତାଙ୍କ ସାଙ୍ଗରେ ରହୁଥିଲା ଲତାଙ୍କ ସାଙ୍ଗରେ
ହଁ ସେଇଆପା। ତାର ତାର ତଳ ଶ୍ରେଣୀର ପିଲାମାନଙ୍କୁ ଦେଖା କରିବ ତ। ସେଇଥିପାଇଁ ସେ ଆମ ସହିତ ଆସିଲାନି ମାନେ ମନା କଲା ଆଉ ଏମିତିରେ ବି ରହୁନି ନା ସେ ସେ ଘରେ ରହୁଛି।
ଓହୋ।
ଯେହେତୁ ଆଉ ଜଣେ ଅଛି ସେ ଫୋନ୍ ଫାନେ କିଛି କରୁନି।
ଓହୋ। ସେ ତାଙ୍କର ଅଲଗା ସାଙ୍ଗ ତାଙ୍କର ବୁଲୁଛନ୍ତି ଯେମିତି ସମସ୍ତଙ୍କର ଅଲଗା ଅଲଗା ଗୋଷ୍ଠୀ ଥାଏ। ସେଇଭଳି ସେବି ତାଙ୍କର ଅଲଗା ତାଙ୍କର ବୁଲିବେ ତାଙ୍କର ଇଏ କରିବେ।
ହଁ ସମସ୍ତଙ୍କର ଅଲଗା ଅଲଗା ଦୁନିଆ ହଁ।
ତ ଆଉ କଣ କହୁଛନ୍ତି ଆପଣ କୁହନ୍ତୁ?
ଆଉ ବି ତାକୁ ପଚାରୁଥିଲି କଣ କେମିତି ଦେଲେ। ମୁଁଷେ କିଇଲେ ନାଇଁ ଫାଷ୍ଟ ଇଏ ଟା ଦେବେ। କେତେ କଣ ମାର୍କ ରଖିଛ ସେଟା ଦେବେ ତା କିଛି ଦିନ ପରେ ଆଉ ଗୋଟେ ଦେବେ ତା ପନ୍ଦର ଦିନ ପରେ ଆଉ କଣ ଦେବେ ଏମିତି ମାନେ ତିନି ଚାରି ଥର ଯିବାକୁ
ହୋ ଓହୋ ଏମିତି କଥା ତାହଲେ ନାଇଁ
ହଁ ଦିଟା ଫାଷ୍ଟ ଯିବୁ ଦିଟା ଫର୍ମ ପୂରଣ କରିବୁ। ତାପରେ ଯାଇକି ଦେବେ ସେଇଟା ତାପରେ ପଳେଇ ଆସିବ।
ହଁ ଶୁଣନ୍ତୁ ମୁଁ ଯାଇଥାନ୍ତି ବୁଝିଲି କି ମୁଁ ଯାଇକି ଆଣି ସାରନ୍ତିନି ଏପଟେ କିଛି କାମ ରହିଯାଉଚି ଛୁଟି ଥିଲା ମୋର କାମ ତିନି ଦିନ ତ ଆମର ଗୋଟେ ଗଛ ଲାଗି ବିଭିନ୍ନ ପରିବା ଗଛ ସେଠି ସେ ପଶିକି ଗାଈ ମାନେ ସବୁ ହଁ ସେଠି ସବୁ ଗାଈ ପଶିକି ଖାଇଯାଉଚ ବୁଝିଲେ ତତେ ସେ ଜାଗାର ସୁରକ୍ଷା ପାଇଁ ମୁଁ କିଛି କାଠ ହାଣିକି ଆଣିକି ଶୁଣୁନାହାନ୍ତି କହୁ ଯୋଉ ଛୁଟି ରହିଲା ତ ମୁଁ କିଛି ବାଉଁଶ କାଠ ହାଣିକି ଆଣିଲି। ଏବଂ ତାକୁ ଗାତ ଖୋଳିକି ସେ ଜାଗାରେ ଚାରିପଟେ କୋଡିଏ ତିରିଶଟି ପୋତିଲି ବୁଝିଲେ। ତିରସଟି ପୋତି ସାରିଲା ପରେ ତା ଦେହେରେ କଣ୍ଟା ତାର ମୁଁ ଆମର ଥିଲା ଖୁଣ୍ଟ ଥିଲା ସିମେଣ୍ଟର ଖୁଣ୍ଟ ତାକୁ ମଧ୍ୟ ଦେଇଥିଲି ତାପରେ ତା ଦେହରେ କଣ୍ଟା ତାର ଟେଇକି ତା ଦେହରେ ଘୁରରେଇକି ଦେଲି ମାନେ ତିନି ଲାଇନ ସବୁ କଣ୍ଟା ତାର ଘୋରା ହେଲା ବୁଝିଲେ କି ତା ଦେହରେ ଯେ ସେ ଜିଆଇ ତାରରେ ବନ୍ଧା ହେଲା।
ଭଲ ଆଉ ଏବେ ଆଉ କିଛି କେହି ପଶିପାରିବେନି।
ନା ହଁ ବନ୍ଧା ହେଲା ତଥାପି ଦୁଇ ତିନୋଟି ଗାଈ ଅଛନ୍ତି। ସେ ମାନୁନାହାନ୍ତି ପଶିକି ଖାଇ ଯାଉଚନ୍ତି ତ ତାର କେମିତି ନିରାକରଣ ହବ ସେ ସବୁ ସମସ୍ୟାର ମୁଁ ଚିନ୍ତା କରୁଚି ଭାବୁଚି ଆଗାମୀ ଦିନରେ ଜାଲ ଆଣିକି ବାନ୍ଧି ଦେବି ଏବଂ କିଛି କଣ୍ଟାର ଝାଟି ଆଣି ପକେଇଦେଲେ ସେ ଗାଈ ଆଉ ପଶିବେନି। ବୁଝିଲେ କି କାରଣ ଏବେ ତ ବିଲ ହଁ ହଁ ଏବେ ବିଲ କାଦୁଏ ଲେଣି ଗାଈ ଆଉ ହଁ ଗାଈ ଆଉ ଚାଲି କୁଆଡେ ଯାଉନାହାନ୍ତି ତ ଯୋଉଠି ପାଖରେ ଭଲ ସୁବିଧା ଖାଇବା ଦେଖୁଛନ୍ତି
ହଁ ଯୋଉଠି ଗଛ ବୁର୍ଛ ଅଛି ସେଇଠି ଖାଇ ଦଉଚନ୍ତି ଆଉ।
ହଁ ତ ଟିକେ ଜଗିବାକୁ ପଡୁଚି ହଁ ଟିକେ ଜଗିବାକୁ ପଡୁଚି ଏବଂ ତା ସବୁ ପାଇଁ କିଛି କରିବାକୁ ପଡୁଚି ଆଉ ଏମିତି ସବୁ ଅସୁବିଧା ଆ। ଏ ସେ ଅସୁବିଧା ଭିତରେ ହୁଁ ଆଜି ଛୁଟି ଥିଲା ଯାଇସେ ସେଇ ସବୁ ଅସୁବିଧା ଯୋଗୁ ମଣିଷ ଟିକେ ଟେନସନରେ ରହୁଚି ଆଉ। ସେ ସବୁ କମିବ କେତେବେଳେ ତାର ସୁବିଧା କରିବା ବ୍ୟବସ୍ଥା ବୁଝିଲି ହଉ ଯାହା ହବ ଆପଣ ଯେବେ ଯିବେ ମତେ କହିବେ ଆମେ ସମସ୍ତେ ଆମେ ସବୁ ସାଙ୍ଗ ହେଇକି ଯିବା ଆଉ ଆଣିବା ଆମ ସାର ଶିକ୍ଷକ ମାନଙ୍କୁ ମଧ୍ୟ ଦେଖ୍ ଖାତ୍ କରିବା ଅ ତଳ ଛାତ। ତ ମାନଙ୍କୁ ମଧ୍ୟ ଦେଖା କରି ଟିକେ କଥାବାର୍ତ୍ତା ହେଇକି ଆ।
ହଁ ସେମାନେ ବି ପଚାରୁଥିଲେ କି ଭଉଣୀ ତମେ ଆସିନ ଦେଇନ। ଆଉ ହଁ ହଁ।